ଅସ୍ ଉଁ
ନମସ୍କାର କଁ କରୁଚ?
ଆରେ ନାଁ ମୁଁ ଟିକେ ଛାତ ଓପରେ ଟିକେ ଆସିି ବସିଥିଲି ସବୁ ସଞ୍ଜ ଦଉଚନ୍ତି। ମୁଁ ଟିକେ ସେଇଆକୁ ଛାତ ଉପରେ ଆସିକି ଟିଏ ଦେ ବସିକି ଦେଖୁଚି ଆଉ।
ଓହୋ ହଁ ସନ୍ଧ୍ୟାବେଳେ ମାନେ ଦେଖିବା ବୋହୁ ପୁନ୍ୟର କଥା ଇଏ।
ଆଉ ତମେ ସଞ୍ଜ ଦିଅ ନାଁ କେବେ ପୂଜା କର ନା, ନା କର ନା?
ହଁ ମୁଁ କରେ ମାନେ ସବୁବେଳେ ତ ନୁହଁ କାହିଁକି ନା ଯେହେତୁ ମୁଁ ମୋ ଟିୟୁସନ କରୁଚି ତ ମୁଁ ବି ମୋ ନିଜ କ ନିଜ କାମ ବି ମୁଁ କରୁ ସେ ଯୋଉ ସଦାବେଳେ ମୁଁ କରିପାରେନି କେବେ କେବେ ହୁଏ ଆଉ।
ହଁ ବେଳେ ବେଳେ କରିବା ଉଚିତ। ଆଉ ତମେ ତମ ସମୟର କେମିତି ଉପଯୋଗ କର କେମିତି କଣ କାମ କର? ଆମୁକୁ ଟିକେ କହିବ?
କାମ ହଁ। କାମ ତ ମୁଁ ମୋର ନିଜର ନିତ୍ୟକର୍ମ ମୁଁ ମୋର ସାରିଦିଏ। ମୁଁ ମୋର ଯଦି ସଖାଳୁ ଏମିତି ନା ଶୋଇକି ଉଠିଲା ପରେ ମୁଁ ସଖାଳୁ ଷ୍ଟାର୍ଟ କୋହୁଚି ସକାଳୁ ଶୋଇକି ଉଠିଲା ପରେ ମୋ ନିଜ କାମ ମୁଁ କରିଦିଏ। କରି ସାଇଲା ପରେ ତାପରେ ମୁଁ ଘରର ଯାହା ବିି ରୋଷେଇ ତାକୁ ସବୁ ସାରିଦିଏ। ମୋ ନିଜ କାମ ତ ମୁଁ ଆହୁ ମୋ ନିଜ କାମ ହିଁ ମତେ ମାନେ ସରେନି। ତ ମୁଁ ଆମ ଘର କାମ ସାରିକି ଆହୁରି ମୋ ନିଜ କାମ ଥାଏ ତାପରେ ମୁଁ ଖାଇବା ଟିଉସନ ଏସବୁ ଦେ ଖେ ଆଉ ତମେ କଣ କେମିତି କର?
ମୋର ବି ସେଇଆ ପାନ୍ ସ ଟାରୁ ଛଅଟା ଭିତରେ ଉଠିବା ତାପରେ ଘରେ ଟିକେ କାମ କରିବା ତାପରେ ଟିକେ ନିଜେ ଆ ନିଜ ସକାଳର କାମ ନିତ୍ୟ କର୍ମ ସାରିକି ଟିକେ ମୁଁ କମ୍ପୁଟର ବି ଯାଏ। ଆଉ ନିଏ ଟିକେ ପାଠ ବି ବେଳେ ବେଳେ ପଢେ ଆଉ ଏବେ ଆଉ ପଢୁନି ମନ ହଉନି ପଢିବା ପାଇଁ। ସେମିତି ସବୁ ଚାଲେ ଆଉ କିନ୍ତୁ ସକାଳେ ପୁରା କ-କମ୍ପଲସରି ବାପା ମାଙ୍କୁ ଟିକେ ସାହାଯ୍ୟ କରିବୁ ଘର କାମରେ ବାସନ ଫାସନ ମଜା ହୁଏ। ଆଉ ରୁଟି ବି ସକାଳେ ହୁଏ ଟିକେ ସେଥିରେ ବି ଟିକେ ସାହାଯ୍ୟ କରେ।
ସଖାଳୁ ତମେ ପଥମେ ଉ ଠ ପ୍ରଥମେ ଉଠିକି ମାନେ କଣ କର ପ୍ରଥମେ ଉଠିକି ମାନେ କେମିତି କଣ ନିଜ ଦିନଟା ମାନେ ଯାଏ।
ମୁଁ ତ ପ୍ରଥମେ ଉଠିକି ଆଗେ ତ ମୁହଁ ଟା ଧୋଇବାଟା ନିଶ୍ଚିନ୍ତ। ଆରେ ତମର ସେଠି ପୂଜା ହଉଚି କି?
ହଁ ଠାକୁରଙ୍କୁ ସନ୍ଧ୍ୟା ବେଳ ନା। ଏବେ ଟିକେ ପୂଜା ହିଁ ହଉଚି।
ହଁ ସେଥିପାଇଁ ଟିକେ ଆହା ଶବ୍ଦ ଟା ଆସୁଚି ତ।
ହଁ କିଛି ନାହିଁ ମୁଁ ବାହାରେ ହିଁ ଅଛି।
ହଁ ମୁଁ ସକାଳେ ଉଠେ ତାପରେ ମୁହଁ ଧୁଏ ତାପରେ ଯେହେତୁ ଆମର ଜଳଖିଆ ହୁଏ ସ ସକାଳେ ତିଆରି ହୁଏ। ତ ମୁଁ ସେଥିରେ ଟିକେ ସାହାଯ୍ୟ କରେ ଯେମିତି ଇଟିଲି ବସେଇଦବା। ଆଉ ଇଟିଲିକୁ ପ୍ୟାକ୍ କରିଦବା ଆଉ ମସଲା ବନେଇବା।
ମାନେ ତମର ବୋଧେ ଉଁ ଇ ଇଟିଲି ତରକାରୀ ବୋଧେ ବନା ହୁଏ ସଖାଳେ ମାନେ କଣ ପାଇଁ ବନାଯାଏ ଏଟା?
ଏମିତି ବିକିରି କରିବା ପାଇଁ।
ଓହୋ।
ତ ସେଥିପାଇଁ ଟିକେ ହଁ ହଁ ବାପା ବନାନ୍ତି ହଁ ବା ପା ବନାନ୍ତି ମୁଁ ବି ଟିକେ ତା ଧିଅରେ ସାହାଯ୍ୟ କରେ ଏମିତି ସ ଘରେ ଆଉ। ତା ପରେ ଏଟା ସରିଲା ପରେ ଏଇଟା ସରିଲା ପରେ ପୁଣି ବୋଉ ବୋଉକୁ ବି ସାହାଯ୍ୟ କରେ ଯେମିତି ବାସନ ମାଜିବା ହଉ ଆଉ ସେ ରୁଟି ଚାହା କରେ ସେଥିରେ ବି ତାକୁ ଟିକେ ସାହାଯ୍ୟ କରିବା। ତା ପରେ ନିଜେ ଦାନ୍ତ ଫାନ୍ତ ଘଷିକି ତାପରେ ଟିକେ ଖାଇଦିଏ। ତା ପରେ ଗାଧେଇ ପାଧେଇ ଆସିକି ଏମ୍ ଯେହେତୁ ମୁଁ କମ୍ପ୍ୟୁଟର ଯାଉଚି ଶିଖିବା ପାଇଁ ତ ସେଠିକି ଯାଏ ସେ ଠି ଶିଖି ସାରିଲା ପରେ ଆସିଲା ବେଳୁକୁ ଅ ବାରଟା ଗୋଟେ ହେଇଯାଏ। ତାପରେ ଆସିକି ତ ବୋଉ ରାନ୍ଧିକି ରଖିଥାଏ ଆସିକି ଖାଏ। ତା ପରେ ଖାଇ ସାରିଲା ପରେ ପୁଣି ତାକୁ ପୋଛା ବି ଲଗାଏ। ପୁଣି ତାକୁ ବାସନ ତ ସେ-ସେତବେଳେ ମଜା ହୁଏ ନା ସେ ସରିଲା ପରେ ହଁ ସେଇ ଟାଇମ୍ ରେ ମୁଁ କୁକୁର ବି ବୋହୁତ ସାରା ଅଛନ୍ତି। ତାଙ୍କୁ ବି ଟିକେ ଖାଇବାକୁ ଦିଏ। ତା ପରେ ଖାଇ ସାରିଲା ପରେ ପୁଣି ଶୋଇଯାଏ। ତା ପରେ ଶୋଇକି ପାଂସ୍ ଟା ହୁଏ ଉଠେ। ତା ପରେ ଏମତି ଟିକେ ସାଙ୍ଗମାନଙ୍କ ସହିତ ଟିକେ ଅ-ଅ-ଅ ସମୟ ବିତାଏ।
କିନ୍ତୁ ଆମର କି କିନ୍ତୁ ଆମର ପ୍ରଥମେ ଏଇଟା ହିଁ କରିବା ଉଚିତ୍। ସବୁବେଳେ ସଖାଳୁ ଉଠିକି ପ୍ରଥମେ ଆମେ ବାସି ପାଣି ଯାହା ବାସି ପାଣି ଆମେ ପ୍ରଥମେ ପିଇବା ଉଚିତ୍। ତ ବାସି ପାଣି ଆମେ ପିଇ ସାଇଲା ପରେ ତାପରେ ତା ପରେ ଆମେ ଯୋଗ କରିବା ଅଁ ଜଣେ ଜଣେ ଅଛନ୍ତି ଗାଧେଇକି କରନ୍ତି, ଜଣେ ଜଣେ ଅଛନ୍ତି ନ ଗାଧେଇକି ବି ମଧ୍ୟ କରିପାରିବା, ସେମତି କିଛି ନାହିଁ। ତ ଆମେ ଯୋଗ କରିବା, ଯୋଗ କରିସାରିଲା ପରେ ଆମେ ଆଁ ଯୋଉ ଆମର ଖାଦ୍ୟ ହଜମ ହଉନି, ତ ସେଥିପାଇଁ ଆମେ, ମାନେ ମୁଁ ମୋ କଥା ପର୍ସନାଲି କହିବି ମୁଁ ପ୍ରଥମେ ଜିରାକୁ ଖାଇକି ନା ପାଣି ପିଏ। ତ ଯୋଉଟା କି ଆମ ଖାଦ୍ୟ ହଜମ ହବାରେ ବୋହୁତ୍ ସାହାଯ୍ୟ କରେ। ତାପରେ ଆମର ଯେମିତି ଫଳ ରହିଲା କିଛି ବି ଯାହା ବିି ଥିବ, ତ କଦଳୀ ହୋଉ କି ଫଳ ହୋଉ ଯୋଉଟା ଯେତ୍ ଯେତେବେଳେ ମିଳିଲା ଫଳ ଉପରେ ଫ୍ରୁଟସ୍ ଉପରେ ତ ସେଇଟା ଖାଇବା, ଆଉ ମାନେ ଖାଇବା ଉଚିତ୍। ତ ସେଇଟା ଖାଇସାଇଲା ପରେ ମୁଁ ତା ପରେ ବେକ୍ ଫାଷ୍ଟ ଯାହା ବି ଥାଏ ମୁଁ ଖାଏ।
ଆଚ୍ଛା ତମେ ଏମ ତମେ ଘରେ ଏ ଆକୁ ଛାଡିକି ଆଉ ଆଉ କଣ କର? ଆଉ ଅଧିକ କାମ କଣ କର? ଯୋଉଟା ତମକୁ ଭଲ ଲାଗେ?
ମୁଁ ଆମ ଘରେ ରୋଷେଇ କରେ, ତ ରୋଷେଇ କରିସାରିଲା ପରେ ତା ପରେ ଯାହା ବିି ରୋଷେଇ ଥିବ, ମତେ ସବୁ ରୋଷେଇ ଜଣା। ତ ମୁଁ ସେଥିପାଇଁ ରୋଷେଇ କରେ, ରୋଷେଇ କରିସାରିଲା ପରେ ନିଜେ ଖାଏ ମାନେ ଘର ଲୋକଙ୍କ ସହିତ ମିଳି ମିଶିକିନା ନିଜେ ଖାଏ। ଏଇତ ଆଉ କଣ? ତା ପରେ ମୁଁ ନିଜ କାମ ହିଁ ମତେ ବୋହୁତ୍ ଟାଇମ୍ ନେଇଯାଏ। ତ ଯାହା ଯେତିକି ଟାଇମ୍ ମିଳେ ମୁଁ କରେ।
ଆଚ୍ଛା ତମ ତମେ ଆଉ କିଛି ଯେମିତି ବହି ପଢିବା ଗୀତ ଗାଇବା କି ନାଚିବା ଏମିତି କିଛି ଭଲ ଲାଗେ? ଯେମିତି କବିତା ଲେଖିବା।
ହଁ ନାଇଁ ମତେ ସେମିତି ଭଲ ଲାଗେ ମାନେ ବେଶୀ ନାଚିବା ପାଇଁ ବେଶୀ ଭଲ ଲାଗେ ମୁଁ ବୋହୁତ ମାନେ ବନ୍ଦ କରିକି କବାଟ ବନ୍ଦ କରିକି ମୁଁ ଗୀତ ଲଗେଇକି ବୋହୁତ ଟାଇମ ନାଚେ। ମତେ ଭାରି ପସନ୍ଦ ନାଚିବା ପାଇଁ।
ଆଚ୍ଛା ତମକୁ କଣ ଓଡିଶୀ ଭଲ ଲାଗେ? ନା ଏମତି ଯେମତି
ନାଇଁ ନାଇଁ ମତେ ଓଡିଶୀ ଓଡିଶୀ ନୁହଁ, କିନ୍ତୁ ମୁଁ ଓଡିଶୀ ନାଚିଦେବି। ଓଡିଶୀ ନୁହିଁ କିନ୍ତୁ ମତେ କହିଲି ପା ମତେ ବୋହୁତ ବଢିଆ ଲାଗେ ନାଚିବା ପାଇଁ। ମ ଏମତି କୋଉ ସ୍ଟେପ ନାଇଁ ମୁଁ କରିପାରିମିନି। ନାଚ୍ୟ ହୋଉଚି ମୋତେ ବୋହୁତ ପସନ୍ଦ।
ଯାଆ ହୋଉ ତମେ ବି ଗୋଟେ ଖୋଲ, ଯେମିତି ଛୁଆ ମାନଙ୍କୁ ଶିଖେଇବ।
ହ ଆରେ ବାପା ମା ମନା କରୁଛନ୍ତି କି ନାଇଁ ମାନେ କୋଉ ଶୋ କୁ ନ ଯିବା ପାଇଁ। ତ ମୁଁ ଭାରି ଇଚ୍ଛା କି ମୁଁ ଏତେ ଭଲ। ସତ କଥା କହିବା ପାଇଁ ହେଲେ ନିଜେ ନିଜକୁ ଟେକିବା କଥା କଥା ନୁହଁ କିନ୍ତୁ, ତ ମୁଁ ମୋ ନିଜକୁ ଏଇ ନେଇକି ଏଇଟା ବୋହୁତ ଟେକିବି, କିନ୍ତୁ ମୁଁ ବୋହୁତ ଭଲ ନାଚେ, ସିରିଏସଲି। ମାନେ ସମସ୍ତେ କୁହନ୍ତି, କି ତୁ ଗୋଟେ କୋଉ ସୋ କୁୁ ଗଲେ ନିହାତି ଭାବରେ ପାଇବୁ। ଏତେ ଭଲ ନାଚୁ, ଏତେ ଭଲ ଇଏ କରୁ, କିନ୍ତୁ କଅ କରିବା? ଆମ ଘର ଲୋକଙ୍କ ଉପରେ ବି ଦେଖିବା ପାଇଁ ପଛେ ଘର ଲୋକ କୋହୁଛନ୍ତି ନାଇଁ, ଜୀବୁନୁ। ମନା କରୁଚନ୍ତି ତ କଅ କରିଆ? ସେ ସେଥି ପାଇଁ ମୁଁ ଯାଉନି ଆଉ।
ହଁ ମତେ ବି ଏମତି ଏଇ ଗୀତ ଗାଇବାକୁ ଭଲ ଲାଗେ, ଏମତି ଏତେ ମୁ ମତେ ଏତେ ଭଲ ନାଚି ଆସେ ନା, ହଁ ଏମ ଯେମତି ନାଚି ଦିଅନ୍ତି ନର୍ମାଲ, ସେମତି ମୁଁ ନାଚିଦିଏ।
ସମସ୍ତଙ୍କୁ ସବୁ କାମ ଆସେନି ନା, ତ ତମକୁ ବୋଧେ ଗୀତ ଗାଇବା ପାଇଁ ଆସେ, ମୋତ ତ ଜମା ମୋ ଭଏସ୍ ବି କେବେ ଭଲ ନୁହଁ, ମତେ ଗୀତ ହିଁ ଜମା ଭଲସେ ଗାଇପାରିବିନି। ନାଚ ହେଲା ତ ଜିନ୍ଦାବାଜ୍
ଆଁ ଯାହୋଉ। ଆଉ ତମକୁ ମେହେନ୍ଦୀ ଲଗେଇ ଆସେ?
ହଁ ମେହେନ୍ଦି ଆସେ ଆ ଲଗେଇଦେବି ଏ ବୋହୁତ ସୁନ୍ଦର ମାନେ ଅଧିକ ସୁନ୍ଦର ନୁହଁ କି ଅଧିକ ଖରାପ ବି ନୁହଁ ମିଡ଼ିୟମ୍।
ଯାଓଉ ଏଇ କଳାଟା ବି ରହିବା ଉଚିତ ସବୁ କଳାରୁ ଟିକେ ଟିକେ ରହିବା ଉଚିତ୍।
ହଁ ଆଉ ମତେ ବେଶୀ ଭଲ ଲାଗେ ଖାଲି ଖାଇବା ପାଇଁ। ଓ ଦିନରାତି ଖାଲି ଖାଇବା ପାଇଁ ବୋହୁତ ଭଲ ଲାଗେ ମତେ।
ଆରେ ମତେ ବି ଭଲ ଲାଗେ ବୋଧେ ତମର ହଜମ ଶକ୍ତି ବୋଧେ ଟିକେ ଅଧିକ ସେଥିପାଇଁ ତମକୁ ଖାଇବାକୁ ଭଲ ଲାଗେ।
ହଁ ଖାଇବାଟା ମୁଁ ମତେ ଦିନରେ ଯଦି ଶହେଥର ଖାଇବା ପାଇଁ ଦେଲି ବି ମୁଁ ଖାଇଦେବି। କିନ୍ତୁ କଣ କରିବା ଦେହ ହିଁ ଲାଗେନି ମୋର। ଦିନକୁ ଦିନ ମାନେ ଯେମତି ଶୁଖିଯିବାକୁ ସେମତି ଶୁଖିଯାଏ ମତେ ମାନେ ଚେହେରା ହିଁ ଲାଗେନି କିନ୍ତୁ ବୋହୁତ ଖାଏ।
ଆରେ ସେଇ ମୋର ବି ସେଇ ସେମ୍ ମାନେ ସେମତିଆ ପରିସ୍ଥିତି। ସବୁବେଳେ ଖାଉଥୁବୁ କିନ୍ତୁ ଏତେ ପତଳା ହେଇଗଲେଣି ଯେ ଯିଏ ନାହିଁ ସିଏ ଦେଖୁଚି ଆରେ ଏତେ କଣ ପତଳା।
ଆଉ ତମେ କଣ ପଢ ନା ପଢା ସରଲାଣି? ତମେ ପଢନ୍ ତମେ ଏବେ କଣ? ପଢୁଚ ନା ପଢାପଢି ସରିଲାଣି।
ନାଇଁ ମୋର ଗ୍ରାଜୁଏସନ୍ କମ୍ପ୍ଲିଟ୍ ହେଇଯାଇଚି ମୋର ସରିଯାଇଚି ପ୍ଲସ୍ ଥ୍ରୀ। ମୁଁ ବର୍ତ୍ତମାନ ଏବେ ଟିଉସନ କରୁଚି ଛୁଆ ମାନେ ସାତ ଆଠ ଜଣଙ୍କୁ ମୁଁ ପାଠ ପଢ଼ଉଚି ତା ସହିତ ବି ଘର କାମ ସହିତ ମୋ ନିଜ କାମ ମୁଁ କରୁଛି।
ଯାହୋଉ। ନିଜ କାମ ନିଜେ କରିବା ଉଚିତ ତା ସହିତ ଘର ଲୋକଙ୍କୁ ବି ଟିକେ ସାହାଯ୍ୟ କରିବା ଉଚିତ୍।
ହଁ ଘର ଲୋକଙ୍କୁ ତ ଆଗେ ସାହାଯ୍ୟ
ହଁ ଯଦି ତମେ ଛୁଆ ବାପାମାଆଙ୍କର ଛୁଆଟେ ହେଇକି ଯ ତାଙ୍କୁ ସାହାଯ୍ୟ ନ କରିବ ତାହେଲେ ହେଇକି ତ କିଛି ଲାଭ ନାହିଁ ନା ସେଥିପାଇଁ
କଣ କେତେ ମାନେ ତମ ଭାଇ ଭୋଉଣୀ କେତେ ଜଣ ମାନେ
ନା ଆମେ ଦିଇ ଜଣ ଆମ ଆମେ ଦିଇ ଜଣ ମୁଁ ବଡ ମୋ ଭାଇ ସାନ।
ଓହୋ ତମ ଭାଇ ମାନେ କୋଉ ମାନେ କୋଉ ଏଇ କ୍ଲାସରେ ପଢ଼ୁଚନ୍ତି?
ତାର ଏବେ ଯୁକ୍ତ ଦୁଇ ସରଲା।
ଓହୋ ଯାହୋଉ ଆମର ମୋର ତ ମାନେ ଯୋଉ ଯୋଉ ଛୁଆଙ୍କୁ ପାଠ ପଢୋଉଚି ଜଣେ ଅଷ୍ଟମ ଶ୍ରେଣୀର ଛା ତ୍ର ଆଉ ଜଣେ ଅଷ୍ଟମ ତାର ମାନେ ଅଷ୍ଟମ ଶ୍ରେଣୀ ହଁ ଜଣେ ହେଲା ଅଷ୍ଟମ ଶ୍ରେଣୀର ଛାତ୍ର ଆଉ ଜଣେ ଅଛି ଷଷ୍ଠ ଶ୍ରେଣୀର ଛାତ୍ରୀ ଅଛି। ଜଣେ ତ ପଞ୍ଚମ ଆମର ରହିଲା ତୃତୀୟ ଆଉ ଗୋଟେ ଛୋ ଛୋଟ ଛୁଆଟେ ଏମତି ଆଉ ଯୋଉମାନେ ସରକାରୀ ବିଦ୍ୟାଳୟରେ ହଁ ସରକାରୀ ବିଦ୍ୟାଳୟରେ ପା ପାଠ ପଢ଼ୁଚନ୍ତି ଯୋଉ ଛୁଆ ତାଙ୍କୁ ସବୁ ମୁଁ ପାଠ ପଢ଼ାଏ।
ତ ନିଜେ ପଢିବା ସହିତ ଛୁଆମାନଙ୍କୁ ବି ପଢେଇବାରେ ବି ନିଜର ବି କିଛି ତମେ ବି ନିଜେ କିଛି ଶି
ହଁ ହଁ ମୁଁ ନିଜେ ନିଜେ ବି ମୁଁ ପଢ଼େ ତା ସହିତ ଛୁଆଙ୍କୁ ବି ପଢ଼ାଏ ତା ସହିତ ମତେ ବି କିଛି ଶିକ୍ଷା ମିଳୁଛି।
ହେଠୁ ଚଢେଇମାନେ ବୋହୁତ ଗୀତ ଗାଉଛନ୍ତି।
କୋଉଠି ମାନେ ଛା ତମ ତମେ ଯୋଉଠି ଅଛ ନା ମୁଁ ଯୋଉଠି ଅଛି?
ତମେ ଯୋଉଠି ଅଛ। କଣ ସବୁ କୋହୁ କଣ ସେମାନେ କଣ କୋହୁଚନ୍ତି ତମେ ବୁଝିପାରୁଚ କି?
ନାଇଁ ନାଇଁ ମୁଁ ବୁଝିପାରୁନି କିନ୍ତୁ କଣ କରିବା ମାନେ ଘରେ ତ ଆଳ ତୀ ହୋଉଛି ନା ବାହାରକୁ ଆସିବା ପାଇଁ ପଡ଼ୁଛି ତ ବାହାରେ ଚଢ଼େଇମାନେ ତ ତାଙ୍କର
ହଁ ତାଙ୍କୁ ପଚାର ସେ ତମକୁ କଣ କୋହୁଚନ୍ତି ବୋଧେ କୋହୁଛନ୍ତି ଆମକୁ ଖା ଭୋକ କଲାଣି ଖାଇବାକୁ ଦିଅ।
ହଁ ଏଇଟା ହିଁ ମାନେ ସେମିତି ଟାଇମ ଟା ନା।
ଗୋଧୂଳି ସମୟ ଯୋଉ କୁହନ୍ତି ସେ ସବୁ ଯାଆନ୍ତି ଦିନ ସାରା ଯାଆନ୍ତି। ଏଇ ସମୟରେ ସେମାନେ ନିଜ ଘରକୁ ଆସନ୍ତି ସେଥିପାଇଁ ବହୁତ ବହୁତ ଚିଲଉଛନ୍ତି।
ହଁ ଏଇ ଟାଇମ ଟା ହିଁ ତ ଯାହା ହେଲେ ଆଳତୀ ହବ। ସବୁ କାମ ହୁଏ ଏଇ ଟାଇମରେ ତ ସେଇଟା ମୁଁ ଘରକୁ ପଳେଇ ଆସିଲି ବର୍ତ୍ତମାନ। ଏବେ କଥା ହେଇହବା ଆରାମ ସେ।
ଆଉ ତମକୁ ପଢିବାକୁ ଭଲ ଲାଗେ।
ହଁ ମତେ ବହି ପଢିବା ପାଇଁ ବହୁତ ଭଲ ଲାଗେ। ମୁଁ ବହି ବି ପଢ଼େ ମାନେ ପ୍ରାୟ ଟାଇମ୍ ଘରେ ବସିଥିମି ଯଦି ବହି ପଢ଼େ। କିଛି ମାନେ ଷ୍ଟୋରି ମାନେ ଗପ ବହି କିଛି ହେଲା। ତ ମୁଁ ପଢେ ମତେ ଭଲ ଲାଗେ ବହି ପଢିବା ପାଇଁ। ତମକୁ ଭଲ ଲାଗେ?
ହଁ ହଁ ଭଲ ଲାଗେ କିନ୍ତୁ ମତେ ଟିକେ ମାନେ ନୂଆ ନୂଆ ଜିନିଷ ଯେତଟେ ମତେ ଟିକେ ଭଲ ଲାଗୁଥିବ। ସେଥିରେ କିଛି ଷ୍ଟୋରି ଥିବ। ଟିକେ ଦୁଃଖ ବି ଥିବ କିଛି ଭଲ ପାଇବା ଥିବ ସେମିତିଆ ହିଁ ମତେ ଏଇ ଗପ ଟିକେ ଭଲ ଲାଗେ। ଆମର ଭୂତ ଗପ ହେଲା ସେଇଗୁରା।
ଓହୋ ଆଚ୍ଛା ମାନେ ସମସ୍ତଙ୍କର ଗୋଟେ ଗୋଟେ ପର୍ସନାଲି ମାନେ ସମସ୍ତଙ୍କର ଗୋଟେ ଗୋଟେ ପର୍ସନାଲ ଚଏସ୍ ଅଛି ନା।
ହଁ ନିଜସ୍ୱ ଚଏସ୍ ନିଜସ୍ଵ ତାଙ୍କର ଥାଏ।
ହୁଁ ଆଉ କଣ ତୁମ ବିଷୟରେ କୁହ?
ମୁଁ ମୁଁ ଗୋଟେ ଝିଅ ଆଉ ମୁଁ ବଞ୍ଚିଚି। ଆଉ ଆଉ କଣ ମୁଁ ଖାଏ ପିଏ ଶୋଏ। ଆଉ କଣ କହିବି?
ତମେ ତ ଗୋଟେ ଝିଅ ମୁଁ ବି ଗୋଟେ ଝିଅ ମୁଁ ସେଟା ଜାଣିଛି ଆମେ ଆଉ କିଛି ମାନେ କି ଆମେ କଣ ମାନେ ତୁମ ବିଷୟରେ କିଛି
ହଁ ମତେ ହଁ
ହ
ହ ମୁଁ ଆ ମତେ ଖେଳିବାକୁ ଭଲ ଲାଗେ ମୁଁ ତାହଲେ ବିଦ୍ୟାଳୟରେ ଥିଲି। ଅଷ୍ଟମ ପର୍ଯ୍ୟନ୍ତ ଥିଲି ଯେତେବେଳେ ମୁଁ ଦୌଡ଼ରେ ଭାଗ ନେଉଥିଲି। ଯେମତି ଆମର ଲମ୍ବଡିଆଁ ହଉ ସେଥିରେ ଭାଗ ନେଉଥିଲି। ଆଉ ଆମ ସଙ୍ଗୀତା ଆସନ ସେଥିରେ ଭାଗ ନଉଥିଲି ଏମିତି ସବୁ ଚାଲିଥାଏ ଆଉ ଆଉ ତମେ?